ପ୍ରଣାମ
ହଁ ନମସ୍କାର କୁହନ୍ତୁ?
ଆଉ କିଛି ନାହିଁ କଣ କରୁଛନ୍ତି ସବୁ? ଆପଣ ସିଆଡ଼େ କଣ ସବୁ ହାଲଚାଲ ଟିକେ କୁହନ୍ତୁ ଆମକୁ?
ଆଜ୍ଞା ଆପଣ ତ ଯେହେତୁ ଆପଣଙ୍କର ଉଚ୍ଚ ଶିକ୍ଷା ପାଇଁ ଆପଣ ପଳେଇଲେ ବାହାରିବୁ ଯେହେତୁ
ଆଜ୍ଞା।
ଆଜ୍ଞା ମୁଁ ଏବେ ଗାଁ ର ଏବେ ସେପରି ଆପଣ ଯେପରି ଯାଇଥିଲେ
ଆପଣ ଏଇନା ବୋଧେ ଗାଁ ସ୍କୁଲ ରେ ଅଛନ୍ତି ବୋଧେ? ଗାଁ ସ୍କୁଲରେ ଆପଣ ଗାଁ ର ବିଦ୍ୟାଳୟରେ ବୋଧେ ଆପଣ ଏନା ଆ ସେଇ ଶିକ୍ଷକ ଭାବରେ ଅଛନ୍ତି।
ଆଜ୍ଞା।
ହଁ ସାର୍ କଣ ହଉଛି ତାର କଣ ଆପଣ କେତେ କଣ ସେ ଛୁଆ ପଢୁଛନ୍ତି ସବୁ ସ୍କୁଲ ରେ
ନାଇଁ ଏବେ ତ ଆପଣ ଯାଣିଥିବେ ଯେହେତୁ ହୁଁ କୁହନ୍ତୁ?
ମୁଁ କହିଲି ଆପଣଙ୍କ ବିଦ୍ୟାଳୟରେ କେତେ କଣ ଛୁଆ ପଢୁଛନ୍ତି? ଆପଣଙ୍କୁ କଣ କେତେ ସବୁ ଆସୁଚି ସାଲାରୀ ଫାଲାରି ମାନେ ଦରମା ଫରମା କଣ ଆସୁଛି କୁହନ୍ତୁ ଟିକେ?
ଆଜ୍ଞା ଯେହେତୁ ଏବେ ତ ସମସ୍ତ ପିତାମାତା ଚାହାନ୍ତି କି ତାଙ୍କ ଛୁଆ ମାନେ ଆ କୌଣସି ଏକ ଇଂରାଜୀ ମିଡିୟମ ସ୍କୁଲରେ ପଢୁ କାରଣ ଏବେ ଓଡିଆ ମିଡିୟମରେ କଣ ପାଠ ଠିକ ସେ ପଢା ଯାଉନହିଁ ଆଉ ମାଷ୍ଟର ମାନ ଠିକ ସେ ପଢଉନାହାନ୍ତି ସେ ଶୋଇପାରୁୁଛନ୍ତି ଛୁଆମାନେ ବସିକି ସେଥିପାଇଁ ପିତାମାତା ମାନେ ଚାହୁଁଛନ୍ତି ତାଙ୍କ ଛୁଆ କୌଣସି ବିଦ୍ୟାଳୟରେ ପଢ଼ନ୍ତୁ ସେଥିପାଇଁ ଆମ ଅଛନ୍ତି। ଯୋଉଁମାନେ ଇଂଗ୍ରାଜୀ ବିଦ୍ୟାଳୟ
ଆପଣଙ୍କର ଭଏସ ଟା ଟିକେ ଆସୁନି ଆପଣଙ୍କର କଥାବାର୍ତ୍ତା ଟିକେ ଆମକୁ ଠିକ ସେ ଶୁଭ ଯାଉନାହିଁ।
ଆଉ ମୋ ଦରମା ତ ଆପଣ ଜାଣିଥିବେ ଆ ଦରମା ସେଇ ପଚାଶ ହଜାର ଭଳିଆ ଆସିଛି ଆଉ ମୁଁ ମୁଁ ଚାହୁଁଛି ସମସ୍ତେ ଛୁଆ ପଢନ୍ତୁ କିନ୍ତୁ କିନ୍ତୁ
ପଇସା ପାଇଁ ଆପଣ କାମ କରୁନାହାନ୍ତି କିଏ କହୁଛନ୍ତି ଆ
ଆଜ୍ଞା ଏବେ ତ ଜାଣିଥିବେ ଓଡିଶା ସରକାର ଯୋଉ ଏବେ ଯୋଉ ନୂଆ ନୀତି ନୂଆ ଶିକ୍ଷାନୀତି ପ୍ରଣୟନ କଲା ସେଥିରେ ବହୁତ ଅଁ ବହି ଗୁଡିକରେ ଭୁଲ ଅଛି ଏବଂ ଆମେ ସେଇ ଗୁଡିକୁ ଆ ଛୁଆଙ୍କୁ ପଢେଇ ପାରିବୁନୁ କିନ୍ତୁ ଯଦି ଆମେ ନ ପଢେଇବୁ କିନ୍ତୁ ସେ
ରଣନୀତି କରିଥିଲେ ସବୁ ଲୋକ ମିଶିକି ସମସ୍ତଙ୍କର ପରିବାର ଲୋ ଲୋକ ମିଶିକି କିଛି କିଛିଟା ପରିବା ର ଲୋକରୁ କିଛି କିଛିଟା ଲୋକ ମିଶିକି କିଛି ଆନ୍ଦୋଳନ ବି କର ଥିଲା ଏ ବିଷୟରେ ଏ ବିଷୟରେ ନେଇକି ତ ସେଥି ଆଉ କଣ କହିବାକୁ ଚାଉଛନ୍ତି ଆପଣ?
ଆମେ ଯଦି ଏ ବିଷୟରେ ଶିକ୍ଷକ ମାନେ ଯଦି କିଛି ଆ
ହ
ଯ କରିଉନୁ ତାହେଲେ ସେ ଛୁଆ ମାନଙ୍କର ଭବିଷ୍ୟରେ ଆଜ୍ଞା ମୁଢି କେପରି ହୁଏ ଶିଖିବେ ଆଉ ଜଲଜିିରା କେମ ଏଇ ଗୋଟା ଶଖିବେ ଆପଣ କୁହନ୍ତୁ ଆମେ ଯେତେବେଳେ ଦୁ ଦୁହେ ପଡୁଥିଲେ ଆମେ ସେ ସେତେବେଳେ କଣ କରୁଥିଲେ ଆମ
ଆମ ଯେତବେଳେ ପଢୁଥିଲେ ଆମ ସେତେବେଳେ ଆମ ବହିରେ ବହୁତ ବହୁତ ଭଲ ଭଲ ବିଷ ଦେଇଥିଲା। ସୁନ୍ଦର ସୁନ୍ଦର କବିତା ସୁନ୍ଦର ସୁନ୍ଦର ଗଦ୍ୟ ସୁନ୍ଦର ସୁନ୍ଦର ପ ଦ୍ୟ ପଢିକି ଯୋଉଟା ପୁରା ଆମର ବିସକ ତଥାପି ଆମର ଗୋଟେ ଗୋଟେ ଶାନ୍ତି ଗୋଟେ ପ୍ରକାର ଶାନ୍ତି ମିଳୁଥିଲା ଆମକୁ ସେତେବେଳେ ଏଇନା ଯୋଉ ଦେଇ ଦେଇଛି ଆଉ ଏଇନା ଗୀତ ଦେଇ ଦଉଛି ତା ଦେହରେ କିଛିଟା କିଛିଟା ଫିଲ୍ମ ଡାଇଲଗ ବି ପୁର ଦଉଛନ୍ତି ତାରେ ଫିଲ୍ମ କିଛି ଯୋଉ ମାରୁଛନ୍ତି ତାଙ୍କ ଯାତ୍ରାରେ ଆଉ କିଛି ଦିନ ପରେ ଯ-ଯାତ୍ରା ର ବି ପୁରେଇ ଦେବେ।
ଆଜ୍ଞା ଯାତ୍ରା ଯାତ୍ରା ମଧ୍ୟ ଅଛି ଆପଣ ଦେଖିଲେ। ଆପଣ ଫୁଲଟି ବହିଟି ପୂର୍ଣ୍ଣ ପଢିନାହାନ୍ତି। କିଆ ଦେଖିନାହାନ୍ତି ସେଥିରେ ଯାତ୍ରା ମଧ୍ୟ ଯାତ୍ରା ଗୁଡିକର ଅ ଫଟୋ ମଧ୍ୟ ଅଛି ଆପଣ ଦେଖିନାହାନ୍ତି ଠିକସେ। ହ୍ୟାଲୋ।
ତ ଏଇଟା ଯୋଉ କରୁଛନ୍ତି ଏ-ଏ ଯୋଉ ଚାଲିଛି ଏନା ଏ ଯୋଉ ବହି। ତ ଏୟା ବିଷୟରେ କଣ ଏଇଟା ଯାହା କରୁଛନ୍ତି ସବୁ ଠିକ କରୁଛନ୍ତି ଭୁଲ କରୁଛନ୍ତି?
ନାଇଁ ଭୁଲ ତ ହେଇଛି ଆପଣ ବି ଜାଣିଛନ୍ତି ଏଇରା ଭୁଲ ଗୁଡିକ କିନ୍ତୁ ଏ ବିଷୟରେ ଯଦି ଯଦି କିଛି କିଛି ପଦକ୍ଷେପ ନ ନିଆଯାଏ ତାହେଲେ ଛୁଆ ମାନଙ୍କର ଭବିଷ୍ୟତ କଣ ହବ ଆପଣ ତ ଆପଣଙ୍କୁ ଜଣା ପଡୁଥିବ କଣ ହବ। ଆଉ ଛୁଆମାନେ ଗୀତ ଗୁଡିକ ଶିଖିବେ ଆଉ ଜଲ ଜଲଜିିରା ପାଣି କିପରି ହୁଏ ମୁଢ଼ି କିପରି ହୁଏ ଏଇଗୁଡା ଶିଖିବେ ଆଉ କଣ କରିବେ।
ତ ଏହାକୁ ନେଇକି ଆମକୁ ଲଜ୍ଜା ଲାଗିବା କଥା କି ଆମ ଓଡିଶା ବାସୀଙ୍କୁ ବି ଟିକେ ଲଜ୍ୟା ଲାଗିବ କଥା।
ଶୁଣନ୍ତୁ ଏଇଟା ଓଡିଶା ବାସୀ ଏଥିରେ କିଛି କରିପାରିବେନି କାରଣ ସରକାର ଯଦି ଏପରି କିଛି ପଦକ୍ଷେପ ନେଇକି ସିଏ ଏ ଯଦି ବହିଟିକୁ ଅ କଣ ଆନସାରଟା ଓଡିଆରେ ଯଦି ଉପାସ୍ଥା ମାନ କରିବା ପୂର୍ବରୁ ଦେଖିଥାନ୍ତେ କିମ୍ବା ପରୀକ୍ଷା କରିଥାନ୍ତେ କି ସେ ବହି ଠିକ ଅଛି କି ନାଇଁ ସେଥିରେ ଏମିତି ଭୁଲ ହେଇନଥାନ୍ତା ଆଉ ଯଉ ଭୁଲ ଗୁଡ଼ିକୁ ତ ହେଲା ପରେ ବହି ଗୁଡିକ ଛପା ସରିଯାଇଛି ଯେହେତୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଯାଇଛି ଆଉ ସେ ସେ ଫେଣି ପୂ-ପୂର୍ଣ୍ଣ -ପୂର୍ଣ୍ଣ ଛପାଗଲେ ଗଲେ କୋଉଠି ଅ
ପୁଣି ଆହୁରି କିଛିଟା ଆମର ରବ୍ୟ ଆଜ ତିକ ଥିବଥିବ ଖର୍ଚ୍ଚ ହବ ପଇସା। ବହୁତ ପ୍ରକାରରେ ବି ତା ଦେହରେ ସେଠାରେ ବି ଆଉ ଗୋଟେ ଜାଗାରେ ପଇସାରେ ସେଠି ପଇସା ଗୁରା ସେଠି ବରର୍ବାଦ ହେଇଯିବ ବହୁତ କିଛି
ଆଜ୍ଞା ଯଦି ପଇସା ଯଦି ନ ଖର୍ଚ୍ଚ କରିବେ ପଇସା ବରବ ତ ଯଦି ପଇସା ନ ଖର୍ଚ୍ଚ ଯଦି କରିବେ ଛୁଆଙ୍କ ଭବିଷ୍ୟତ ନଷ୍ଟ ହେଇଯିବ ଆଉ ସେଥିପାଇଁ ଯାହା ସରକାରଙ୍କୁ ସମସ୍ତେ ଶିକ୍ଷକ ମାନେ ବି ସେପରି ଆନ୍ଦୋଳନ କରୁଛନ୍ତି କି ସିଏ ବହିଟି କୁ ବଦଳାନ୍ତୁ ଏବଂ କିଛି ପୂର୍ଣ୍ଣ ବହି ନେଇ ଆସିଲେ ବି ପୁରୁଣା ବହି ବି ପଢିଲେ କିଛି ଶିକ୍ଷା ଜି
ତ ଆପଣଙ୍କୁ ଯୋଉ ଏବେ ବି ଯୋଉ ଅଛି କି ଆପଣ ଗୋଟେ ଶିକ୍ଷକ ଅଛନ୍ତି ଆପଣଙ୍କୁ ମୁଁ ଗୋଟେ ପ୍ରଶ୍ନ ପଚାରିବାକୁ ଚାହୁଁଛି କି ଏବେ ଯୋଉ ବହି ବା ଯୋଉ ପୁସ୍ତକ ଆସୁଛି ଆମ ଆମେ ଆଗ କାଳ ଯୋଉଗୁଡା ପଢୁଥିଲୁ ଆମେ କି ଏ ଆମର ଯୋଉ ଗଦ୍ୟ ପଦ୍ୟ ଯେତିକ ସବୁ ଆମର ବିଷୟ ବସ୍ତୁ ଥିଲା ତ କେତେ ସୁ ସୁନ୍ଦର ସୁନ୍ଦର ଥିଲା ଏବେ ସେଟାକୁ କାହିଁକି ଚେଞ୍ଜଜ୍‌ କରୁସନ୍ତି ମାନେ ସେଗୁରା କାହିଁକି ବଦଳଉଛନ୍ତି ପରିବର୍ତ୍ତନ କରୁଛନ୍ତି କଣ ପାଇଁ?
ସେଟା ତ ବଦଳା ଯାଉଛି ଯେହେତୁ ସେଗୁଡିକ ଇତିହାସ ମୁହତ କେବେ ବି ବଦଳିବନି ଏବଂ ଭୂଗୋଳ ଯାହା ଥିଲା ଥିଲା କିନ୍ତୁ ସରକାର କାହିଁ ବଦଳିବା ଚାହୁଁଛନ୍ତି ସେଟା ମୁଁ ଆଜି ପର୍ଯ୍ୟନ୍ତ ବୁଝିପାରୁନି ଏବଂ ସେ ବହି ଗୁଡିକୁ ଯଦି କିଛି ବି ବିଷୟ ବଦଳି ଥିଲେ ଆପ ଆମ ବଳ ମଧ୍ୟ କିଛି ବିଷୟ ବଦଳା ହେଇଥିଲା ସେପଟେ ଯଦି କିଛି ବି ବିଷ ବଦଳେଇଥାନ୍ତେ ତାହେଲେ ଠିକ୍ ଥିଲା କିନ୍ତୁ ପୁରା ବହି ସମସ୍ତ ବହି ମଧ୍ୟ ଚେ ବଦଳାଇ ଦବାର କାରଣ ସରକାର ଏପର୍ଯ୍ୟନ୍ତ କିଛି କହିନାହାନ୍ତି। ତ ଆପଣ କ ଆଜ୍ଞା। ଆପଣ କଣ ଭାବୁଛନ୍ତି ସରକାର କାହିଁ ବହିଟି କୁ ବଦଳାଇଛନ୍ତି କିମ୍ବା ଅନ୍ୟ କିଛି ଏ
ମୁଁ ଯେତିକି ଜାଣିଛି କି ସରକାର ଚାହୁଁଛନ୍ତି କି କି ଆଗେ ଆମେ ଯୋଉ ପୁସ୍ତକ ପଢ଼ୁଥିଲୁ କି ଆମେ ଯେଉଁ ବହି ପଢ଼ୁଥିଲୁ ଆମର ଯୋଉ ଗଦ୍ୟ ଗଦ୍ୟ ଯେତିକ ସବୁ ଆମର ସବୁ ମାନେ ଯେତିକ ଆମେ ପଢୁଥିଲୁ ବିଷୟରେ କି ସରକାର ଚାହୁଁଛନ୍ତି କି ୟା ଠାରୁ ବି କି ଛି ଆମ ଉନ୍ନତି ହୋଉ ମାନେ ଏବେ ବି ଅ ମା ଭାବିଛୁ ଯୋଉ ଚାଲିଛି ଆମର ଆଧୁନିକ ଯୁଗ ଯୁଗ ତ ଆଧୁନିକ ଯୁଗ ରେ ଛୁଙ୍ଗି ସେ ଜାଣନ୍ତୁ ମତେ ଯେତିକି ଲାଗୁଛି କି କି ସରକାର ଏଥିପାଇଁ ହିଁ ବହିର କିଛି ଟା ବିଷୟ ବସ୍ତୁ କିମ୍ବା ପୁରା ବହି ହିଁ ଚେଞ୍ଜଜ୍‌ କରିଦୋଉଛନ୍ତି ଆଧୁନିକ ଯୁଗ ପାଇଁ।
କାରେ କହୁଛନ୍ତି ଆପଣ ଛୁଆ ଏବେ ଆଧୁନିକ ହେବେ ଶିଖିବେ ଗୀ ତ ଗୁଡିକ ଶିଖିବେ ଆଧୁନିକ ଗୀତ ଗୁଡିକ ଏବଂ ବିଭିନ୍ନ ପ୍ରକାରର ଜା
ତ ଏଇଟା ଯୋଉ ନା ନା ମୁଁ ଏଟା କହିନି କି ମୁଁ ଏଟା କହିନି କି କି ଛୁଆ ଯାତ୍ରା ଶିଖନ୍ତୁ କି ଛୁଆ ମୁଢି ଶିଖନ୍ତୁ ଜଲ୍ଦି ଅ ଏ ଗୁରା ମୁଁ କହିନି କି ମୁଁ କହୁଛି କି ଏମିତି ବିଷ ଆଣ କିନ୍ତୁ ଅ ଯେମିତି ଛୁଆ ପଢିକି ବୁଝିପାରିବେ କି ଆଧୁନିକ ଯୁଗ କଣ ପୁରାତନ ଯୁଗ କଣ ସବୁ ବିଷୟ ଜାଣିପାରିବେ ତ ନା କି ତମେ ବହିରେ ଲେଖିବ କି ଆଉ ମୁଢ଼ି କେମିତି ବନାନ୍ତି। ଯାତ୍ରା କେମିତି କରନ୍ତି ଏମିତି ଏ ଗୁରା ନୁହଁ ନା ଆମ ତ ଆମେ ସିର୍ଘ ଗିଫ୍ଟ ଗୀତ କେମିତି ବୋଲନ୍ତି ତ ଛୁଆଙ୍କ ଉପରେ ତାଙ୍କର ଖରାପ ପ୍ରଭାବ ପଡିବ ବହୁତ।
। ଯୋଉ । ବନ୍ଧୁ । । । । ହ୍ୟାଲୋ ହ୍ୟାଲୋ ହ୍ୟାଲୋ।